ହ୍ୟାଲୋ।
ୟେସ୍ ଖୁସ
ୟେସ୍ ଖୁଶବୁ ବୋଲୋ। କଣ କରୁଚ? ଛାତ ଉପରେ ମତେ ଲାଗିଲା ପାାର୍କ ଯାଇଚୁ ବୁଲିବାକୁ।
କେମିତି ଲାଗିଲା?
କେମିତି ଲାଗୀଲା ପବନ ହଉଛି ତ ସେ ଯୁଗରୁ।
ଏଇ ଛାତ ଉପରେ ପବନ ହଉଛି ବା ଆମ ଆଡେ ବର୍ଷା ହଉଛି।
ହୋଉଚି ବର୍ଷା ହଉଚି।
ଖୁସି
ହଁ।
ମୋ ଭୟସ ଇକୋ ହଉଛି।
ମୋଭୟେସ ଇକୋ ହଉଚି କାହାର?
ମୋର।
ମୋର। ନାଇତ।
ହଉ ଚିପା ତୁ ଟିକେ ସାଉଣ୍ଡ ଟା କମେଇଦେଲୁ?
କମେଇ ଦେଲୁ ସାଉଣ୍ଡ ଶୁଭୁଛି କି ଫ୍ୟନର?
ଫ୍ୟାନ୍ ଫ୍ୟାନ୍ ନୁହଁ ମୋ ଭଏସ ଟା ଇକୋ ହୋଉଚି ତୁ ଖାଲି ଟିକେ ସାଉଣ୍ଡ ଟା କମେଇଦେ ନହେଲେ ବଢେଇ ଦେ ଯାହା ବି କର।
ସାଉଣ୍ଡ ତ ପୁରା ଫୁଲୁ ଅଛି କମେଇ ଦଉଛି।
ହଁ କମା
ହଁ କମା
ସେନ୍ତ
କମେଇ ଦେଲି। ହଁ। ଏବେ ଶୁଭୁଛି?
କଣ ହଁ ଶୁଭୁଛି ଚଳିବ କିଛି ନାହିଁ।
ଚଳିବ କିଛି ଛାତ ଯୋଉ ନା ବର୍ଷ ତ ହଉନି।
ଉଁ ହୁଁ।
ରୂପା ଦିଦି ପାର୍କ ପଳେଇଛନ୍ତି।
ଏକା?
ଏକା ହଁ। ମତେ ନେଲେନି ପଳେଇଲେ। ତଳେ କିନ୍ତୁ ତାଙ୍କ ଫୋନ୍ ଦେଇ ଦେଇ ଯାଇଛନ୍ତି।
ଓ ଏଇ ତାଙ୍କ
ନା ନା।
ତ ଫୋନ ରେ
ହଁ।
ତାଙ୍କ ଫୋନ୍ କାହିଁକ୍
ଚାର୍ଜ ନଥିଲା ତ ସେଇ ଯୁଗୁରୁ।
ହଁ ହଁ। ଅଧିକା ଜୋରେ ସାଉଣ୍ଡ ହଉଛି କି ଖୁସି ପବନ ରୁ?
ନାଇ ତ ଆଉ ସାଉଣ୍ଡ ହଉନି।
ହଁ ଉ। ଆଉ କଣ ଖାଇଥିଲୁ?
ଖରା ମୁଁ ଖାଇଲି ଭାତ, ଡାଲି, ପୋଟଳ ଆଳୁ ତରକାରୀ। ତମେ ଙ୍କ ଖାଇଥିଲ?
ଭାତ, ଡାଲି, ସୋୟାବିିନ ଆଳୁ କଷା ଆମ୍ବ ଖଟା।
ଆମ୍ବ ଖଟା ଦବ କହିଥିଲ ଦେଲନି ତ?
ଏଇଟା ଆମ ମେସ୍ରେ ଲୋ।
ହଁ! ହ!
ତୁ ତ ଘରେ ରହୁଛୁ, କେତେ କଣ ଖାଉଥୁବୁ।
ହଁ, ଆମେ ଆଉ ଟିକେ ପରେ ଛାତପୁରକୁ ଯାଇକି, ମ୍ୟାଙ୍ଗୋ ଜୁସ୍ ପିଇବୁ।
ୟାର! ପିଓନି ପିଓନ୍
ପି, ପିଉଚ ଯଦି ପିଅ ବାକି ଅପଡେଟ ଦିଅନି। ଦବୁ ଆମେ, ତମେ ବି ଆମ୍ବକୁ ଗ୍ରାଇଣ୍ଡିଙ୍ଗ କରିକି ପିଇଦିଅ।
ମୋର ଗ୍ରାଇଣ୍ଡର କୋଉଠୁ ଆ
କଣି ଦିଅ। ଏବେ ଗୋଟେ ଏବେ ଗୋଟେ ବୋଟଲ ବାଲା ମିଳୁଛି। ଆଉ ତମେ ଆସିଲେ, ମୁଁ ତମକୁ ମୁଁ ବନେଇକି ଦେବି।
ଓକ୍ଷେ!
ଖାଲି ତମେ ଆସିଲେ ହେଲା।
ହ ଅ ଜିମିପା।
ହଁ ମ୍ୟାଡ଼ାମ ପକ୍କା! ତାହେଲେ ଆସିଲେ ମଣ୍ଡୁଡୁ ରେ ଯିବା।
ୱାଣ୍ଡେଲା।
ହଁ! କହି ଆନି ଆଣ୍ଟିଙ୍କୁୁ। ଅହିବାନି ମୁଁ କଣ ଭୁବନେଶ୍ୱର ର କଣ ଏକଠା ଯିବି ନା ଆଉ!
ମୋ ମା ଯିବ ବା।
ଆଉ, ୱାଣ୍ଡ୍ରେଲା ଟା ଏମତି କେତେ ବାଟ କି? ଭୁବନେଶ୍ୱର, କାଇଁ କି?
ପାଣି।
ଅହୋ!
ହଁ
ଦୁଃଖ ବହୁତୁ ଦୁଃଖ।
ଦୁଃଖ ଦୁଃଖ ଦୁଃଖ।
ତୋ ଦିଦି କୋଉଠି ଅଛନ୍ତି ଏବେ ସିଏ ଏବେ ଯାଇଚି ଡିୟୁଟି।
ଉ ହୁଁ ଘଡ଼ଘଡ଼ି ମାନେ ପ୍ରବଳ।
ସାଉଣ୍ଡୁ ସୁବୁଚି।
ହଉ ମୁଁ ପଳଉଚି ତଳକୁ।
ତମେ କୋଉଠି ଥିଲ କି।
ଛାତରେ।
ଛାତରେ ହଁ।
ହୁଁ।
ଆଉ। ମତେ
ମତେ ଖୁସି ହଁ ନା ନା କିଛି ନୁହ। କଉନ।
ନା-ନା, ୟାପରେ ମତେ
ହଉ!
ଜାଣିଛୁ ତ କେମିତି କରନ୍ତି?
ହଁ! ରୂପା ଦିଦି କହିଦେବେ।
ରୂପା ଦିଦିପା ପାର୍କ ଯାଇଚନ୍ତି।
କହିଦେଲି ବୋଲି କଣ ପଳେଇଲେ।
ହୁ ହୁ। କନଭରସେସନ କରିବା ପାଇଁ କହୁଚି ତ ହୁ ହୁ ହୁ। ରୁମ୍ ଭିତରେ ବସିଛନା ଦିଜଣ। ଏ ୟା କଣ କୋଉଚୁ ହୁ।
କଣ ଏୟା ୟସ୍।
ଏଇ ଦେଖିିକି ପଇସା ଦେ।
କଣ।
ଛଣ।
ଏଆ ଏଆ ମାନ ତ ଏସ୍।
ଓଡ଼ିଆରେ କ। କ ଆଜ୍ଞା
ଆଜ୍ଞା ହଉ।
ହଉ ନା ବୋଉ
ବୋଉ ବୋଉ ନାଇଁ ବା ବୋଉ ଆସିଲା ବେଳକୁ ସାତେଟା।
ହୁଁ।
ଆମେ ଫଟୋ ଉଠେଇଲୁ। ମୁଁ ଜାଣିନି ମାମା ଆଇଲେ ଯାହା କରିବି ସେଇଆ ଖାଇବି।
ଗେଟପ୍ କଣ ଥିଲା ଫଟୋ ଉଠେଇବାର।
ଅଧିକ କିଛି ନାଁଇ ନାଇଟି ତାପରେ ଚୁଟି ଖୋଲା ହେଲା ତାପରେ ମଲ୍ଲି ଫୁଲ ମରା ହେଲା ଶୋଇଲା ଆଉ। କିନ୍ତୁ କାଲି ସାଢୀ ପିନ୍ଧିକି ଉଠେଇବେ।
ପୁରା ଫଟୋ ପୁରା ଅଲଗା ଲେବୁଲୁ ର ଉଠିଥିବ।
ହଁ ଷ୍ଟୋରି ପକେଇ ସାରିବେଣି ଦେଖିଦିଅ ପକେଇ ନାହାନ୍ତି। ମନା କରୁଛନ୍ତି ପକେଇନାହାନ୍ତି।
ପକେଇ ପକେଇ ରାତି ସାରା ଆଜିଟା
ଆଉ ଗୀତ ଚଏସ୍ କରୁଛନ୍ତି ଗୀତ ପକେଇ ସାରିଲା ପରେ ପକେଇବେ ଆଉ।
ହୁଁ। ଆଉ କଣ।
ଆଉ କଣ କଣ ଆଉ ଖାଲି ଆଉ ଆଉ ହଉ ଚ ଖୁସି ଗୋଟେ ଗୀତ ଗାଆନି ମତେ ଗୀତ ଆସେନି।
ଆ ଗାଆ ଗୋଟେ ଡିବେଟ୍ ଦେ
ମତେ କିଛି ମୋର ମନେ ନାହିଁ
ଠିକ ମନେ ଅଛି ତୁ ପାଠ ପଢୁଛୁ ନା କଣ କରୁଛୁ ଲୋ।
ନା ମୁଁ ପଢୁନାହିଁ।
ଟ୍ୟୁସନ ହଉଛ ନା।
ହଁ
ମୋ ଭୟସ ଟା ଲେଟରେ ସୁବୁଛି।
ନାଁ ମୁଁ ହଁ କହିଲ ବା
ହୁଁ ହୁଁ ହୁଁ ବହୁତ ଦୁଃଖ
ହଁ
ଆମର ଦୁଃଖ ନାହିଁ ଆମେ ପଳେଇବୁ କଣ।
କୁଆଡେ ପଳେଇ କୁଆଡେ ପଳେଇବ?
ଆମେ ଆମର ଦୁଃଖ ନାହିଁ ଆମେ ପଳେଇବୁ।
କୁଆଡେ ନା ପଳେଇବୁ?
ୱାନଡ୍ରେଲା
କେବେ?
ଅଗଷ୍ଟ ମାସରେ।
ଏତେ ଲେଟ୍।
ହୁଁ, ଅଫର ଅଛି ତ ସେ ଯୁଗୁରୁ, ଦିଦିର ମୋର ବାର୍ଥଡେ ଦି ଜଣ ରୂପା ଦିଦି, ମିଟନ ଭାଇ, ମୁଁ ଦିଦି ଯିବୁ।
ହଁ ଅ
ଜଣଙ୍କ ସହିତ ଜଣେ ଫ୍ରୀ, ଫ୍ରି ତ ନୁହେଁ ଡିସକାଉଣ୍ଟ।
ଆଛା।
ଦିଦି ନ ଗଲେ ବି ଚଳିବ କାରଣ ତା ଆଧାର କାର୍ଡ ନେଇକି ପଳେଇଲେ ହେଇଯିବ।
ହୁଁ ହୁଁ। ବାର୍ଥଡେ ରେ ଅଫର ଥାଏ କି?
ହଁ ଜଣଙ୍କର ମା, ଏମିତି ଜଣଙ୍କର ଚଉଦଶହ ଟଙ୍କା ପଡ଼ୁଛି, ସେତେବେଳେ ଦୁଇ ଜଣଙ୍କର ଚଉଦଶହ ପଡ଼ିବ।
ଓହୋ
ନହେଲେ ଏମିତି ଦି ଜଣଙ୍କୁ
ଆମ ବାଲେଶ୍ଵର ପଦ୍ମାବତୀ ୱାଟର ପାର୍କରେ ପାଞ୍ଚଶହ ଅନେଶତ ଜଣଙ୍କା।
ଭଲ ତ ଅଛି।
ହଁ ଏଠି ବି ଭଲ ସବୁ। ସ୍ଲାଇଡିଙ୍ଗ ହେରିକା ଅଛି, ଖେଳିବା ପାଇଁ ଅଛି, ଡାନ୍ସ କରିବା ପାଇଁ ପୁରା ଭଲ ଲାଇଟ୍ ବୋଟିଂ ଅଛି, ସବୁ ଭଲ ଅଛି କିନ୍ତୁ ୱାନ୍ଦରଲା ଟିକେ ଅଧିକ ଆଉ
ହଁ କେବେ ଗୋଟେ ନେଇଯିବ।
ନିହାତି ମୁଁ ତିନି ଦିନ ପରେ ଘରକୁ ଯାଉଛି।
ହଁ ଯେତେବେଳେ ଯିବ ପୁଣି ବାଲେଶ୍ଵର ନେଇଯିବ।
ଆଉ ଆସିବେନି ପା, ସରିଗଲା।
ସରିଲା ଆଉ ଯିବୁନି।
ନା ଆ
ଟୋଟାଲି ଯିବନି ନା ଆଉ କେବେ ବି ମାନେ, ଯିବ ନା ଆଉ ଟୋଟାଲି ଯେ କେବେ ବି ଯିବନି।
ଯିବି କେବେ ସାଙ୍ଗ ମାନଙ୍କୁ ଦେଖା କରତ ଆସିବି ଆଉ, ସେମିତି ଆଉ ଆସିବାର ନାହିଁ। ହାଲୋ
ହଁ ଅ
ଭୋକ ଲାଗିଲାଣି ଖୋସି କଣ ଟେ ଖାଇତେ ପଠାନ୍। ଭୋକ ଲାଗିଲାଣି କଣେ ଖାଇବା ପଠା।
ଖାଇବାକୁ କଣ୍ଟା ପଠେଇବି ଆମେ ତ ଏଇନା ନିଜେ ଯିବୁ ଛାତ ଉପରକୁ ଜୁସ୍ ଆଉ ଅ ଅଙ୍କଲ ଚିପ୍ସ ଖାଇବାକୁ।
କାଇହିଁ କହୁଛ ଏ ପେଟ ପେଟ କାଟିଅ।
କାଟିଲ କାଟିିବ କଣ?
ହୁଁ ଉଁ ମୁଁ ଏଠି ଭୋକ ଉପାସ ରେ ବସିଛି।
ପକୁଡି ଛାଣିକି ଖାଇଦିଅ? କିଣିକି।
ବର୍ଷା ହଉଛି ବା ବାହାରେ।
ଛତା ନେଇକି ଯାଅ, ନହେଲେ ରେନିକୋଟ ପିନ୍ଧିକି ଯାଅ।
ବାହାରେ ବର୍ଷା ହଉଛି ମାନେ ଷ୍ଟ୍ରିଟ ଫୁଡ ବନ୍ଦ।
କଣ? ଆରେ ଟାଇମ ପଚାରୁଥିଲେ, ଫୁସଫାସ ହଉନି।
ଆଉ ବାସ୍ କିଛିଟା
ପୋକ ଖାଇଦିଅ। ହଁ ଅ ହଁ ରଖୁଛି।
ଓକେ
ବାଏ
ହୁଁ